ହ୍ୟାଲୋ।
ହଁ ଭଉଣୀ କୁହ?
କଣ କରୁଚ?
ଏଇ ବସିଛୁ ଆଉ।
ଆଉ ଟ୍ୟୁସନ୍‌ ଫିଉସନ୍‌ ସାରଲାଣି।
ହଁ ସରିଲାଣି।
କଣ ଖାଇଥିଲ? ନାଇ ବା ଜଳଖିଆ ଫଳିଖିଆ ଖାଇସାରିଲେ ହବ ଆଉ। ଭାତ
ଆଉ ତମ ପୁଅ କଣ
ପୁଅ ଟିଉସନ୍‌ ହଉଛି।
ତାକୁ ବିଦ୍ୟାଳୟକୁ ପଠଉନାଇକି?
ବିଦ୍ୟାଳୟ ଆଜି ବର୍ଷା ହଉଥିଲା ତ ସେଥିପାଇଁ ଛାଡିଲିନି ଆଉ। ଆଉ ତମ ଆଡେ ବର୍ଷା ହେଇନି କି?
ହୁଁ ଆମ ଆଡେ ବର୍ଷା ତ ସକାଳୁ ଲାଗି ରହିଛି ଆଉ।
ଆମ ଆଡେ ବି ଜୋରରେ ବର୍ଷା ହଉଥିଲା ସକାଳୁ। ସକାଳୁ ଜୋରରେ ବି ବର୍ଷା ହଉଥିଲା। ଆଉ ଘରେ ସବୁ କଣ କରୁଛନ୍ତି? ବାପା, ବୋଉ, ଭାଇ, ଭଉଣୀ ସବୁ?
ସମସ୍ତେ ନିଜ କାମରେ ବ୍ୟସ୍ତ ଆଉ।
ଉଠିଲ କେତେ ବେଳେ?
ଉଠିଲୁ କଣ? ସକାଳ ଛଅଟାରେ ଉଠିବା କଥା।
ମୁଁ ଚାରଟା ରାତିରୁ ଉଠି ଚାରଟା ରାତିରୁ ଉଠି ଯୋଗ ଫୋଗ କରି, ଘରଦ୍ଵାର କରିକି ଖରିକି ଜଳଖିଆ ପ୍ରସ୍ତୁତ କରି, ସମସ୍ତେ ଖାଇ କି ଜେ ଜାହା କାମରେ ଯାଇଛନ୍ତି।
ଆଉ ପୂଜା ପାଠ ପୂଜା ପାଠ କରୁନାହିଁକି?
ପୂଜା ପାଠ ବି ସଇଲାଣି ସବୁ ସଇଲାଣି ଚାରଟା ରୁ ଉଠିଲିଣି ଆସିକି ନଅଟା ହେଲାଣି ମ ସବୁ କାମ ଖତମ୍ କରିସାରିଲିଣି।
ଆସୁନା ଟିକେ ତମ ଗାଁ ଆଡେ ବୁଲିବାକୁ।
ହେଲେ ରୋଷେଇ ହେବ। ଏବେ ଯାଇଥିଲି। ଗୋଟେ ମାସ ରହିକି ଆଇଲି। ପରେ ଯିବି ଆଉ।
ଆଃ ପରେ ଆଉ କଣ? ଆସନ୍ତ କଣ ପନ୍ଦର ଦିନ ମାସେ ରହିକି ଯାଆନ୍ତ।
ଆଉ ତମ ସାଙ୍ଗର ତ କଣ ବାହା ଠିକ୍ ହେଇଯାଇଥିଲା କଣ ହେଲା?
ସାଙ୍ଗର ବାହାର ଠିକ ହେଇଛି ସେ ହବ ପୁଣି ଯାଇକି ନଭେମ୍ବର ମାସ ଆଡ କୁ ହବ ଆଉ।
ଆଚ୍ଛା। ଆଉ ରଜରେ ସବୁ କଣ କଲ?
ବୋ ରଜ ପର୍ବ ଗଲାଣି କି?
ରଜପର୍ବ ଆଉ ଗଲାଣି ପା।
ହଁ ରଜରେ କଣ ଯାହା ସବୁ ଝିଅ ମାନେ କରନ୍ତି ଆମେ ସେଗୁଡ଼ା କିଛି କରିନୁ ଖାଲି ଆ ପି ପିଠା ଖାଇକି ବୁଲିବା କଥା ଆଉ‌।
ଆଉ ଦୋଳି ଖେଳା ଖେଳି, ବଲାବୁଲି କୁଆଡେ କୁଆଡେ ସା
ଟିକେ ପଠେଇବ ବୋଲି କରିକି ଏବ ବର୍ଷ ଦେଲନି ଆଉ‌।
ଯାଇ ହେଲାନି ଆମେ ଟିକେ ବୁଲାବୁଲି କଲୁ ତ ଦେଇ ହେଲାନି ସେଥିପାଇଁ ଆଉ।
ଆ ଆମେ ସେ କ୍ଷୀର ପୋଡ଼ ପିଠା କରୁନା‌।
କ୍ଷୀର ପୋଡ ପିଠା ନାଁ ଏଇନା ଆଉ କଣ କିଛି ରଜ ଫଜ ସଇଲାଣି ଆଉ କଣ କରିବୁ? ସେ ମାର୍ଗଶିର ମାସ ବେଳକୁ ଯଦି ହବ ପୋଡପିଠା କରିବା ଆଉ‌।
ମାର୍ଗଶିର ମାସର ପୋଡ ପିଠା ଖାଆନ୍ତି ପୋଡା କେମିତି ଖାଇବ?
ପୋଡ ପିଠା
ନହେଲେ ଗୋଟେ କାମ କରିବ ମୁଁ ଆଣ୍ଡି କରି ପଠେଇଦବ।
ମୁଁ ଆଣ୍ଡି କାକରା ଫାକରା କରିକି ପଠେଇଦବି ଆଉ କଣ?
ହଁ ଆଉ ଦିନେ ତାହେଲେ କରି ଏ ଖାଇବାଟା କଣ ଦିନେ ତ କରି ଖାଇବାକୁ ଡାକ?
ଖାଇବା କମେଇବ ନା ଟିକେ ଫାଟ ହେଇଗଲଣି।
ଆଉ ଏ ହଁ ମୋଟା ମୋଟା ଟା ହେଇଯିବା କଥା ଖାଇ ପିଇକି ଆଉ କଣ ହଉ ଆମର ହଉଛି।
ନା ନା ଆପଣଙ୍କ ଶରୀରକୁ ଟିକିଏ ଧ୍ୟାନ ଦେବେ ନା ଆଉ
ହୁଁ ଆଉ ତମେ ସୁ
ମୁଁ ବି ଟିକିଏ ମୋଟା ହେଇଗଲିଣି।
ସୁସ୍ଥ ରଖିବ ନା ଆଉ ସ୍ଵାସ୍ଥ୍ୟ ହିଁ ସମ୍ପଦ।
କରିବା ଆଉ ତଥାପି ସେଇ ସେଇଥିରେ ଟିକିଏ ସକାଳୁ ଯୋଗ ଫୋଗ କରୁଛି।
ଘର ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ବାପା ବିଲକୁ ଯାଇଛନ୍ତି। ଭାଇ କାଲି ଠାରୁ ଆସିଥିଲେ ଆଜ୍ଞା ଆଜ୍ଞା ଯେଉଁ ବାପା ବିଲକୁ ଗଲାଣି ମାଆ ଙ୍କୁ ଏଇନା ଟିକିଏ ଚା ଫା ଜଲ ଫଲିକା ଦେଇକିଆଇଲି ଖାଇକି ସେ ପେପର୍ ଫେପର୍ ପଢ଼ୁଛନ୍ତି। ମୁଁ ଏଇଠି ଟିକେ କଥା ହଉଛି ତମ ସାଙ୍ଗରେ ଆଉ
ଆଉ ତମ ଗାଁ ସେଠି କି କି ମନ୍ଦିର ସବୁ ଅଛି କହିଲ ବୁଲିବାକୁ ଯିବା‌?
ଆମ ଗାଁରେ ଶିବ ମନ୍ଦିର
ସେ ପାଖ ଆଖରେ କହିଲେ ବୁଲିବାକୁ ଯାଆନ୍ତେ‌।
ଶିବ ତା ଶିବ ମନ୍ଦିର ତାରିଣୀ ମନ୍ଦିର ଶନି ମନ୍ଦିର‌ ଜଗନ୍ନାଥ ମନ୍ଦିର ଏସବୁ ଅଛି ଆଉ।
ହାଲୋ। ଆଉ ଆଜି ମଧ୍ୟାହ୍ନ ଭୋଜନରେ କଣ ହବ‌?
ଆଜି ଯେହେତୁ ଆଜି ଯେହେତୁ ସୋମବାରେ ଏ ଭାତ ଡାଲି ଆଉ ଭଜା ଫଜା ଉପରେ ହବ ଆଉ ଖଟା ଫଟା ଉପରେ ଆଉ‌
ଆଉ କ୍ଷୀରି କରୁନା।
ହ ଖିରି ଇଏ
ଆଉ ତମର କ୍ଷୀରିର ଯୋଉ ପ୍ରସ୍ତୁତି ପ୍ରଣାଳୀ ତାଟା ଆମକୁ ଜଣାଉନା କେମିତି କ୍ଷୀରି ବନଉଛ?
କ୍ଷିରି କୋଉଥରେ ତମକୁ ସୁବିଧା କଣ ହାଣ୍ଡିରେ ନା ପ୍ରେସରରେ?
ଚୁଲିରେ ଆମ ଚୁଲିର ସୁବିଧା ଆମକୁ।
ଚୁଲିରେ କରିବଉ ଚୁଲିରେ ସୁବିଧା ଯେ କିନ୍ତୁ ହାଣ୍ଡିରେ କଲେ ଟିକେ ଟେଷ୍ଟ ଲାଗିବ।
ହଁ ସ୍ୱାଦ ତ ଯେମିତି କଲେ ସ୍ୱାଦ ଆସିବ ଆଉ କହୁନା ଟିକେ କେମିତି କରୁଛ?
ହୁଁ ପ୍ରସ୍ତୁତ ପ୍ରଣାଳୀ ଚାଉଳକୁ ଭାଜିଦେବେ ଘିଅ ଟିକେ ପକେଇକି।
କୋଉ ଚାଉଳ ନେବେ ଘର ଚାଉଳ ନା
ବାସୁମତୀ ବାସୁମତୀ ଚାଉଳ ବାସୁମତୀ ଚାଉଳକୁ ନେଇ ଟିକେ
ଆଜ୍ଞା ମୁଁ ଟିକେ ଘିଅ ଖାଏନି ତ ଏବେ ଘିଅରେ ଯ ଭାଜିବାକୁ କହିଲାଣି ତେଲରେ ଭାଜିଲେ ହବ।
ସେ ଯୋଉ ରିଫାଇନ ତେଲରେ ଭାଜିଦବେ ତା ସହ ଟିକେ ଚିନି ପକେଇଦେଇ ଗୋଟେ ତେଜପତ୍ର ପକେଇଦେବେ ଟିକେ କଲର ହେଇଯିବ ତାପରେ ଚାଉଳ ଟିକେ ନାଲିଆ ନାଲିଆ କଲର ହେଇଗଲେ। ଚାଉଳ ପକେଇ ଦେଇକି ଭାଜି ଦେଇକି ପାଣି ଦେଇଦବ ଆଉ କଣ? ସଇଲା କ୍ଷୀରି ଆଉ କଣ ତାପରେ ଅମୁଲ ଚିନି କାଜୁ ଆଲମଣ୍ଡ ସ
ଆମର ବି ଗାଈ ତ ଦଉଚି କ୍ଷୀର ଅଧିକା ଦଉଚି। ପାଞ୍ଚ ଲିଟର ଖଣ୍ଡେ କ୍ଷୀର ପକେଇ ଭାବୁଚି କରିବି ବୋଲି।
ହୁଁ କରିକିି ଗାଁ ଯାକ ବାଟ।
ହଁ ଗାଁ ଯାକ ତ ଭଲ ଦେଲେ ତ ଭଲ ଖୁସି। ଏ ସେ କ୍ଷୀରି ହବନି ଯାଉ ହେଇଯିବ।
ଗାଁ ଯାକ ଦିଅ ନହେଲେ ସାହି ଯାକ ଦିଅ ନହେଲେ ସାଙ୍ଗସାଥିୀକି ଡକେଇକି ଖୁଏଇ ଦିଅ।
ହଁ ଆଉ ପଖାଳ ଖାଇଲେଣି?
ପଖାଳ ଟିକେ ଏଇନା ବର୍ଷା ପାଗ ଦେଇଚି ତ ମୋ ଦେହରେ ଯିବନି। ସେଥିପାଇଁ ମୁଁ ଖାଇବିନି।
ହଉ ଚୁଡା ସୁୁନ୍ତୁଳା କରି ଖାଇଦିଅ ପାଗକୁ ଚୂଡ଼ା ସୁୁନ୍ତୁଳା।
ପରଟା ଭଜା ସିମେଇ କରିଥିଲେ। ଆମେ ସବୁ ଖାଇବି ସାରିଲୁଣି।
ଆଉ ଆମ ଆଡେ ଟିକେ ଦେଲନି?
ଏତେ ବାଟ କଣ ପଠେଇହବ?
କଣ ମ ଏଇ ଇଚ୍ଛା ଥିଲେ ଉପାୟ ଆପେ ଆସେ ଇଚ୍ଛା ତ ନାହିଁ ଆଉ।
ଆଉ ସବୁ ଟିଟନ ଲିଟନ ସବୁ କଣ କର ସରି। ଭାଇ ମାନ ସବ୍
ଆପଣ ନା ଗୁଡା ଧରିଲେ କଣ ହବ ନା ଧରନ୍ତୁନି।
ଆଉ ଘରେ ତ ସମସ୍ତେ କାମରେ ବ୍ୟସ୍ତ। ସକାଳ ହେଲା ମାନେ ଜେ ଯାହା କାମରେ ଜେ ଯାହା ବ୍ୟସ୍ତ। ତ।
ଆଉ ଦାଦା ସାନ ବୋଉ ଝିଅ ପୁଅ ସବୁ ଯାଇଛନ୍ତି ଆଜି ଶିରିଡି ଯାଇଚନ୍ତି ବୁଲିବାକୁ।
ଆଉ ତମ ଭଉଣୀଙ୍କର ବା କଣ କଣ ଜଣଙ୍କର ହବ?
ହଁ ସେ ପିଲାପିଲି ହବାର ଅଛି। ଆଉ ସମୟ ଚାଲିଚି ତ ଦେଖାଯାଉ।
ସାଧା ଫାଦ ଗଲାଣି?
ହଁ ସେ ଆସିଚନ୍ତି ଏଇନା ଘରକୁ ଆସିଚନ୍ତି ରହିବେ।
ଆଛା ଭଲ ଭଲ କଥା। ରୁହନ୍ତୁ କିଛି ଦିନ ରେଷ୍ଟ କରିକି ଯିବେ ଆଉ।
ଆମେ ବି ତମ ଘର ଜଣେ ଯାଇଥିଲୁ। ମଧ୍ୟାହ୍ନ ଭୋଜନ ତମ ଭଉଣୀ ଡାକିଥିଲେ। ଆଉ ଛେଳି ମାଂସ ଟିକେ କରିଥିଲେ। ଝୋଳ ତ କରିଥିଲେ ସେ ଯୋଉ ମ ତେ ଘରୁ ଟାଣି ଟାଣି ନେଇକି ଗଲେ।
କେମିତି ହେଇଥିଲା ତରକାରୀ।
ଅ ଅତି ସୁନ୍ଦର ହେଇଥିଲା।
ହଁ।
ଆଉ ତମର ଯ ଦାଦା ଦାଦାଙ୍କ ପୁଅ ଜଣେ ତାଙ୍କୁ କୁଆଡେ କହିଲା ଯେ ସିଏ ମାଂସଟା ବାପା କୋଉଠି ଆଣି ଥିଲା କି ସିଝିନଥିଲା। ଆଉ ତମ ଭଉଣୀ ଯିଏ କରିଥିଲେ ଭଉଣୀ ଚୋବେଇ କହିଲେ କହିଲେ ନା ସେ ଦାନ୍ତ ତୋର ଖରାପ ବୋଧେ। ଆମେ ବି ଖାଇଲୁ ଆମକୁ କିଛି ଲାଗିଲାନି ତାକୁ କଣ ସେ ଲାଗିଲା ଆଉ।
ଆଉ ତମ ଛାତ୍ର ଛାତ୍ରୀ ସବୁ କୁଆଡେ ଗଲେ?
ଛାତ୍ରଛାତ୍ରୀ ସ୍କୁଲ ବିଦ୍ୟାଳୟ ତ ଖୋଲିଗଲା ନା। ଆଉ ସକାଳର ପାଠ ପଢ଼ାଟା ହେଇପାରିଲାନି। ସେ ସନ୍ଧ୍ୟା ସମୟକୁ ରହିଚି।
ଆଚଛା।
ଆଉ ତମ ଶଶୁର କଁ କରନ୍ତି?
ବାପା ଏବେ ବିଲୁକୁ ଯାଇଚନ୍ତି।
ନାଇଁ ନାଇଁ ସେ ମାନେ ତାଙ୍କର ରୋଜଗାର କଣ ସେ କଣ ଥିଲେ କି କଣ?
ସେ ଚାଷ କରୁଛନ୍ତି ଆଉ‌।
ଆ ମୁଁ ଶୁଣିଥିଲି ନା ସେ ଶିକ୍ଷକତା କରୁଥୁଲେ ବୋଲି ସେଥିପାଇଁ ପଚାରିଲି।
ପେନ୍ସନ୍ ପାଇ‌
ଉଁ ଆ ତାନେ ଘରେ ସମୟ ବିତଉଚନ୍ତି ଆଉ।
ହଁ ଏବେ ଘରେ ସମୟ ବିତେଇବା ଅପେକ୍ଷା ଚାଷ ବାସ ଓପରେ ଟିକେ ଧ୍ୟାନ ଦୋଉଚନ୍ତି ବାରିଘର ଗଛ ଫୁଛ ଟିକେ ଧ୍ୟାନ ଦୋଉଚନ୍ତି ଭଲ ଭଲ ଗଛ
ଲଗେଇଚ।
ଖରା ଶାଗ ଧଣିିଆ ପତ୍ର ବୁଣିଚୁ। ଆଉ ନୋଇଟିିଆ ଶାଗ କଦଳୀ ଅଛ୍
କିଣଆକୁ ପଡ଼ୁନଥିବ ବଜାରରୁ ଆଉ।
ବାଇଗଣ ବଢ଼ିଆ ବଢ଼ିଆ ବାଇଗଣ ହେଇଚି ବାରିରେ। ସବୁ ଭଲ ଆଉ ରୁ ପରିବେଶ ଭଲ ଲାଗୁଚି ଆଉ ଗଛ ଫୁଛ ଦେଖିକି ଭରା ଭରା।
ଆଉ ନିଜେ ବି କେତୋଳେ ଗଛ ଫଛ ଲଗାନ୍ତୁ ଭଲ।
ମୁଁ ଲଗାଏ। ମୁଁ ସକାଳୁ ଉଠିକି ଆଉ କଣ କରେ କି ମୁଁ ତ ଗଛ ଫଛ ମୁଁ ଏବେ ଗୋଟେ ମୁଁ ଏବେ ଟେ ଯୋଉ ଇଏ ଗଛ ଲଗେଇଚି ସବୁ ପୋଦିନା ଗଛ ଲଗେଇଚି। ଆଉ ଭେସୁଙ୍ଗା ପତ୍ର ଗଛ ଲଗେଇଚି ସବୁ ଲଗେଇଚି। ବର ଗଛ ଏତେ ବଡ଼ ଗଛ ଆଗେ କଁ ଲଗେଇ ହବ? ଏଠି ଯଦି ଲଗେଇବ ପଡ଼ିଆ ପଡି଼ଆ ଆଡ଼େ ଲଗେଇବ। ଘର ପାଖେ ଲଗେଇ ଲାଗେଇ ଆମ ଘର ଭାଙ୍ଗିଯିବ।
ଆମ ପଟେ ନଈ ନଈ ବହି ଯାଉଚି ଗୋଟେ ଘର ପାଖେରେ।
ଉଁ ନଈ ନା ନା ଏଠି ପୋଲ ଫୋଲ ହେଇଯାଇଚି ଆଉ ଏଠି କିଛି ବିପଦର ଆଶଙ୍କା ନାହିଁ। ପାଣି ସବୁ ପଳେଇ ଯାଉଚି ତା ବା ଏଠି ଆମ ଘର ପାଖରେ ଗୋଟେ ବାଉଁଶ ଗଛ ଅଛି ସେ ଆମୁକୁ ଭାରି ହଇରାଣ କରୁଚି। ଛାତ ଉପରୁକୁ ପୁରା ମାଡ଼ି ଆସଚି।
ଆପଣ ବୋଧେ ମତେ ଫୋନ୍ କରିଥିଲେ?
ଆଜ୍ଞା।
ହଁ ସମୟ ତ ହେଇଗଲାଣି ମୋର କାମ ଅଛି ଟିକେ। ପୁଣି କେତେଳେ ସମୟ ପାଇଲେ ମୋତେ ଲଗେଇବେ ଆଉ।
ଆଜ୍ଞା ଆଜ୍ଞା ଠିକ୍ ଅଛି ମୁଁ ରଖୁଚି ଆଜ୍ଞା। ନମସ୍କାର।